ଟା ସ ହାଲୋ।
ହଉ
ହଁ କୁହ।
ହୁଁ ହ
ହ୍ୟାଲୋ।
କ କରୁଛ?
ଏଇ ଯାଉଛି ଗାଡି ଚଲଉଛି ଆଉ କଣ କରିବି ଆସିଥିଲି ମୁଁ ଗୋଟେ ଅର୍ଡର କରିଥିଲି ତ କିଛି ଅନଲାଇନରେ ତ ଆସିଥିଲା ଏବେ ପାର୍ସଲ ଯାଇଥିଲେ ନବାକୁ ଆସିଥିଲି ଯାଉଛି ଘରକୁ ଯିବି ଆଉ।
ହଁ।
ଆଉ କଣ କରିବା ଆଉ କଣ କରୁଛ? ହ୍ୟାଲୋ।
ଏଇ ବସିଛି। ମ ଖାଇ ଦେଇକି ଶୋଇଛି।
ମୋର ଆ ବସୁୁଛ କଣ ପାଇଁ ପାଇଁ ଠିଆ ହେଇଯାଅ।
ଛିଡା ହେଇ ହବନି ଗୋଡଟା ଛାଡି ଦେଇ ଆଇଛି।
ଓ ଆଛା ଆଛା ଗୋଡ଼ ନାହିଁ ତାହେଲେ ନା।
ହୁଁ
ଗୋଡ଼ କୁଆଡେ଼ ଗଲା?
ହଁ ଛାଡ଼ି ଦେଇଛି।
ଛାଡ଼ିଦେଇଚ କୋଉଠି ଛାଡ଼ି ଦେଇଛ।
ଏ ଅଛୁ ବାହାରେ।
ବାହାରେ ମାନେ କୋଉଠି ବାହାରେ କୋଉଠି? ବାହାରେ କୋଉଠି?
ଆଁ।
ବାହାରେ କୋଉଠି?
ବାହାରେ ଆଉ।
ଆଚ୍ଛା ଆଚ୍ଛା। ହଉ କଣ ଖିଆ ହେଇଥିଲା ସନ୍ଧ୍ୟାବେଳେ?
ମ୍ୟାଗି।
ମାଗି କି ଖାଇଥିଲ?
ହଁ।
କଣ ମାଗିକି ଖାଇଲ?
ମ୍ୟାଗି ଖାଇଲି। ମ୍ୟାଗି।
ହଁ ସେଇ ମାଗି କି କଣ ଖାଇଲ?
ମ୍ୟାଗି।
ଇପି ନା ମ୍ୟାଗି। ଏପି ନା ମ୍ୟାଗି।
ଏ ମ୍ୟାଗି।
ଆଛା ମାଗି କି ଖାଇଲ ହଉ ହଉ ମାଗି କି ଖାଇ ଦଉଚନା। ହୁଁ। ହ ହ ଆଉ କଣ କଣ ମାଗିକି ଖାଉଛ?
ମୁଁ ମାଗି କି ହିଁ ଖାଉଛି ମାଗି।
ଆଉ କିଛି ମାଗୁନ? ଅହ ତାହଲେ ଅଛି ପ୍ରବଳ। ତାହେଲେ ଅଛି ବଧେ ପ୍ରବଳ।
କଣ?
ମୁଁ କହିଲି ଅଛି ତାହେଲେ ପ୍ରବଳ।
ହଁ।
ଓ ହୋ ସେଥିପାଇଁ ଆଉ।
ମ୍ୟାଗି
ମାଗି ମାଗି ମ୍ୟାଗି ମାଗି ମ୍ୟାଗି
ହୁଁ। ହୁଁ ହୁଁ ଖାଉଥିଲି
କଣ୍ଡେ
କଣ ଖାଇଥିଲେ?
କିଛି ଖାଇନି ଗାଡ଼ି ଧରି ବୁଲୁଛି ଆଉ।
ଖାଇବେନି ଖାଇବେନି?
ହଁ ଖାଇବି ସେଠିକେ ଗଲେ ଡ୍ରିମ୍ ବିଲେ ଟିକେ ଗଲେ। ଆ ଖିଆବ ରୋଲ ଫୋଲ ଟିକେ ଚିକେନ ରୋଲ ନହେଲେ ଆଜି ଚିକେନ ପକଡା ଖିଆ ହେବ।
ହୁଁ।
ହ ହଁ ଆଉ।
କ ଦେହ ଭଲ ଅଛି।
କଣ୍ଟେ
ଦେହ ଭଲ ଅଛି?
ଦେହ ତ ହଁ ରେଡି ଠିକଠାକ ତୁମର?
ହଁ ଭଲ ଅଛି।
ହଁ ହଁ। କୁଟି କିରେ ଆଉ ଆଶୁନୁ। କଣ ଆଜି ରୋଷେଇ ଫଷେଇ ହେଇଥିଲା?
ଦିନରେ ରୁଟି ମଜଥିଲା।
ଦିନରେ ତମେ ରୁଟି ଖାଉଛ।
ହଁ।
କାରଣ ଆମର ରାତିରେ ବାବା ଆଉ ଅଜା ଅଶୁଛନ୍ତି ନା ସେ ଦିନ ଯାକ ଭାତ ଖାଇ ନଥାନ୍ତି ସେ ଆଇଲେ ରାତିରେ ଭାତ ଖାଆନ୍ତି।
ଆ
ହାଲୋ।
ହାଲୋ।
ମୁଁ କହିଲେ ଦିନର ଯଦି ରୁଟି ଖାଉଛ ରାତିରେ କଣ ଖାଉଛ?
ରାତିରେ ଭାତ।
ରାତି ଓଲ୍ଟା କିମିତି ତମର
ମର ଓଲଟା।
ଓହୋ ଓଲଟା ମଣିସ କି?
ହଁ।
ଓହୋ। ଓ ଆଉ କାଲି ଚିକେନ ଖାଉନ
ନାଇଁ ନାଇଁ ସେଇଟା ମୁ ଖାଇଏନି।
ଛାଡିକି ଆଉ ଯାହା ବି ଦେଲେ ମୁଁ ଖାଇବି।
ଚାଲ ମଟନ ଖାଓ।
ମଟନ ଚିକେନ ଆଇଁସ କୁ ଛାଡିକି ଆଉ ଯହାଦେଲେ ଖାଇବି।
ତାହାଲେ ଅଣ୍ଡା ଖାଅ।
ଆଇଁଷ ରେ ଯାଉଛି ଅଣ୍ଡାଟା।
ଅଣ୍ଡା ଟା ଆଇଁଷ କେମିତି ଗଲା?
ହଁ।
କେନ କୁଆଡ଼େ ମ ଆଇଁଷ ଯାଉ ସେତ ଆଇଁଷ ଖାଉନି
ରମୁ ବି ଗଲା ଯାଉଛି ତ ଆଉ
ହଁ ଯାଉନି କଣ ନାଇ?
ପୁଅ
ଶୁଭୁନି
ଲୋକ ମଣିଷ କାହନ୍ତି?
ଆଉ କଣ? ମଣିଷ ଖାଆନ୍ତି?
ହ ହଁ ହଉଦ
ହଁ କୁହ।
କୋଉଠି ଏବେ?
ଘରେ।
ଆଉ ଘର ଲୋକ ସବୁ?
ଘର ଲୋକ ସବୁ ଭଲ ଆଉ ଭଲ
ଘର ଲୋକ ସବୁ ଆଉ କଣ ସବୁ ସବୁବେଳେ ଘରେ ରହୁଚନ୍ତିୁ କୁଆଡେ ଯାଉନାହାନ୍ତି?
ହଁ।
ଆମକୁ ବେଶୀ, କାମଧନ୍ଦା ବିକିଚ ନା କଣ ଆ ବାବା ଆ କଣ ମନକୁ ପଇସା ହଉଚି
ହଁ।
ଆଉ ଡ୍ରିମ୍ ଜାଗା ମୁଁ ଜାଣି ନଥିଲି ବ୍ଲକ୍ ରେ ନୂଆ ଖୋଲିଚି। ତାପରେ ଆଉ କଣ କୁହ ଚୁପ୍ କାଇଁ ରହୁ ଆଉ କଣ କୁହ? ଆଉ। କଣ କହ?
କଁ ଖାଇଆ କୁ ବେଶୀ ଭଲ ଲାଗେ? ଚକଲେଟ୍ ଉବରେ କୋଉ ଚକଲେଟ୍ ଖାଇବାକୁ ଭଲ ଲାଗେ?
ଚକଲେଟେ ଭିତରେ ମାନେ କୋଉ କାମ କଥା କହୁଚ ବଡ ବଡ ନା ଏଇ ଉଁ ଛୋଟ ଛୋଟ?
ହଁ ଯେ ଚକଲେଟ ଭିତରେ କୋଉ ଚକଲେଟ ଟା ଭଲ ଲାଗେ
ସେମିତି କିଛି ନାହିଁ ପସନ୍ଦ। ଗା ମୁରୁଚ ଖାଇଦେ। ଉଁ ହୁଁ। ଆଉ
ଭଲେ ଏମିତି କିଛି ପସନ୍ଦ ନାଇ ନା।
ନା ଯାହା କଇଲ ତା ଖାଇଦେଲେ ଗଲା ଆଉ ଚକୋଲେଟ ଆଉ କଣ ପସନ୍ଦ? ଫୋନ୍ କରଥିଲୁ କଁ କହିଲା? ଉଁ ଆଉ
ଭାବେ କୋଉଠୁ
ଏବେ ଗାଁରେ
ହୁଁ ନାଆ ଟା କଉଠୁ?
ଗାଁ ଟା ଉ ବଳୀପୁରୁ।
ବଳିପୁର ପାଖରେ।
ଉଁ ତମେ କୁଅ
ଜାଣେନା। ଡାଳି ଜାଣିଚ ବାଳି
ଆଁ ହଁ ହଁ ଜାଣିଚ ଜାଣିଚି।
ଉଁ ହୁଁ। ଉଁ ଜଣିଚ ତାଲେ ଫୁଣି ବ ବଳିପୁର କେନ୍ତି ଜାନ?
ନାଁ କଣ ନାଁ କଣ କହ।
ଆଁ?
ଦା ସେଇ ଜା ନା ସୁଣିନି।
ଆଚ୍ଛା। ତାହେଲେ ଜାଣିଥିବ ବିଡ଼ାନାସି ଜାଣିଥିବ?
ହଁ
ଆଚ୍ଛା ବିଡ଼ାନାସିରେ କଣ ଅଛି?
ନାଇଁ
ଉ ପିଡ଼ା ହେଉନି ଆ
ଆମ ଦୋକାନ ରେ ଅଛି କେବଳ
କଣ ଅଛି?
ମଦ ଦୋକାନ
ମଦ ଦୋକାନ
ହଁ।
ମତେ ଲାଗିଲା ବିଡ଼ାନାସି ମାନେ ବିଡ଼ା ବିଡ଼ା ନାଶିକର ଥବ
ନାଇଁ ନାାଇଁ ଏତେ ପ୍ରବଳ ଭଲ ଜିନିଷ ଦେଖ ଭଲ ଜିନିଷ ଅଛି।
ହୁଁ ହୁ। ଆଉ ବିଡାନାସି ରେ କଣ ଦେଖିବା ଭଲ ଜାଗା ବୁଲିବାକୁ କିଛି ନାହିଁ?
ନାଁ ନାଁ ଆପଣ କହୁଛନ୍ତି।
ହୁ ହୁ। କାହିଁକି ନାହିଁ କଣ ପାଇଁ ନାହିଁ ସେଦି ବନା ହବ ବନାହେଇନି କି?
ନାଇଁ ମନ୍ଦିର ଅଛି ନା
ଅ କି ମାମୁଁ ର
କୋଉ ବଞ୍ଚ?
ହଁ ହଉଛି ଆ ବନ୍ଦର ଅଛି।
କି ମନ୍ଦିର ସୁବୁନି
ସବୁ ମନ୍ଦିର ଅଛି ସବୁ ମନ୍ଦିର କୋଉ ମନ୍ଦିର ନାହିଁ ବୋଲି ମାନେ ନାହିଁ।
ଆଚ୍ଛା ଆଛା ହଉ ହଉ ମୋର କାମ ଅଛି ପରେ କଥା ହଉଛି।
ହଉ ହଉ।